ହଁ କଣ କରୁଚ?
ଏଇଠି ବଇଚୁ ଆଉ ମେଘ ପକଉଛି ସିଆଡ଼େ?
ହଁ ବର୍ଷା ହଉଚି।
ବର୍ଷା ତ ଛାଡ଼ିବାକୁ ନା ହରା ଆଜି ଆଉ ଲଘୁଚାପ ହେଇଚି ନା କଣ? ମେଘ ଯେମିତି ହଉଚି ଆଉ, ଆଉ କଣ ରୋଷେଇ ଏରିକା ଚାଲିଲାଣି?
ହଁ ରୋଷେଇ ନାହିଁ ରୋଷେଇ ହବ ଏବେ ଆଉ ଟିକେ ପରେ ହେବ ଆଉ।
ରୁଟି ଏରିକା ରାତିରେ ନା କଣ?
ହଁ ରୁଟି ଆଉ।
ଉ ହଉ। ଜଗନ୍ନାଥ ଏବେ ଜରରେ ପଡ଼ିଚନ୍ତି କାହିଁକି ଜାଣିଛନ୍ତି ସେ କଥା କିଛି?
ହଁ।
ହଉ ଜାଣିଛନ୍ତି ଯଦି ମୁଁ କିଛିଟା ଜାଣିଛି ଆପଣଙ୍କୁ କହୁଛି ଶୁଣନ୍ତୁ ଏ ଏବେ ଜର ମାନେ ସ ମାନେ ଆମେ ଅଧିକରୁ ଅଧିକ ମାନେ ଗାଧେଇ ପରିଲେ ହ ମାନେ ଯେତିକି ନିମିଟ ରେ ଆମେ ଗାଧେଇବା କ ତାଦିକ ଅଧିକ ଆଁ ଅଧିକ ଗାଧେଇଲେ ଆମ ଦେହଟା ଖରାପ ହବ ସେମ୍ ସ୍ଵୟଂ ଜଗନ୍ନାଥ ଥ ମାନେ ଏଇ
ଲିମିଟ ଥାଏ ଆମ ଆମ ପେଟକୁ ଗୋଟେ ଗ୍ଲାସ ପାଣି ଯିବ ଆମେ ଯଦି ଦେଢ଼ ଗ୍ଲାସ ପାଣି ପିଇବା ତ ସେଟା ନିହାତି ଖରାପ କି ନାଇଁ? ତ ଆମେ ଗୋଟେ ବାଲ୍ଟି ପାଣିରେ ଗାଧୋଇବା ଲୋକ ଦଶଟା ବାଲ୍ଟି ପାଣି ରେ ଗାଧୋଇବା ତ ଜ୍ୱର ନିହାତି ହବ।
ଆଜ୍ଞା ଆଜ୍ଞା।
ହଁ କୁହନ୍ତୁ।
ଆଉ ସେଇଠୁ ସିଏ ଅଧିକରୁ ଅଧିକରୁ ଏଇ ମାସରେ ମାନେ ସିଏ ଗୋଟେ ଅବଶର ମୁ କିଛି ଯା ମାନେ ଏତେଟା ଜାଣି ଯେତିକି ଜାଣିଚି ସିଏ ଅଧିକରୁୁ ଅଧିକ କେତେ ଗାଧେଇ ପଡ଼ିଛନ୍ତି ବୋଲି ତାଙ୍କୁ ଜରଟି ଏଇ ଜରଟି ହେଇଛି ଏଇ ଜର ବର୍ଷକୁ ଥରେ ଆମକୁ ବର୍ଷକୁ ତ କେ ତେ ଥର ଜର ହୁଏନା ତାଙ୍କୁ ବର୍ଷକୁ ଥରେ ହୁଏ। ସ୍ଵୟଂ ଜଗନ୍ନାଥ ଜରରେ ଶୋଇଚନ୍ତି ବୋଲି କୁହନ୍ତି। ମାନେ ଜଗନ୍ନାଥ ଶୋଇଚନ୍ତି ତାଙ୍କ ସେବା ସେବାୟକ ଯେ କ ସବୁ ସେବା କରୁ ଯେମିତି ଆମକୁ ଜର ହେଲେ ଆମର ଘରେ ଲୋକ ବାପା ମା ଭାଇ ଭଉଣୀ ଆମକୁ ଜର ହେଲେ ଯେମତି ଟ୍ରିଟମେଣ୍ଟ କରନ୍ତି ସ୍ୱୟମ୍ ଜଗନ୍ନାଥ ଏବେ ସେମିତି ଟିଟମେଟ ହଉଚ ନଅ ଦିନ। ଆମର ତେ ସେମିତି ଜରରେ ପଇଲେ ଆମକୁ ସେମ୍ ଭଲ ମନ୍ଦ ମେଡ଼ିସିନ ଫେଡ଼ିସିନ ଦିଅନ୍ତି ସିଏ ବି ସେମତି ସିଏବି ଏବେ ସେ ଜରରେ ପଡ଼ିଛନ୍ତି ଯା ମେଡ଼ିସିନ ଏରିକା ଚାଲିଚି ଏମିତି ମେଡ଼ିସିନ ଯେ ଯାହାକିଭଳି ବର୍ଷ ବର୍ଷ ପାଇଁ କି ତିଆରି ହଉଚି। ସେ ମେଡ଼ିସିନ ମାନେ ଗୋଟେ ଚେରମୂଳି ଫୁଲୁରି ମାନେ କେତେଟା ଚେରମୂଳି ଅଛି ଏକୋଇଶଟା ମୋର ଅବଶ୍ୟ କହିପାରୁନି ସେ ବର୍ଷୁ ମାନେ ବର୍ଷେ ଗୋଟେ ସେ ଔଷଧ ତିଆରି ହଉଛି ମାନେ ସ୍ଵୟଂ ଜଗନ୍ନାଥ ବର୍ଷକୁ ଥରେ ଜର ହବ ବୋଲି ସେ ମେଡ଼ିସିନଟା ଖାଇବେ।
ହଁ
ଖାଇବେ ବୋଲି ମାନେ ସେଇ ମେଡ଼ିସିନ ଆମେ ତ ଅଛି ନା ଯୋଉଠିକି ଯିବା ମାର୍କେଟରୁ ଯୋଉ ମେଡ଼ିସିନ ଏଇ ଜର ନ କମିଲା ସେ ଯ ମେଡ଼ିସି ସେ ମେଡିସିନ ନ କ ଏ ମେଡିସିନ ନେଇ କଣ ପାଇଁ ଏମିତି କରୁ। ହେଲେ ସ୍ଵୟଂ ଜଗନ୍ନାଥ ତାଙ୍କର ଗୋଟେ ଏମିତି ମେଡ଼ିସିନ ତିଆରି ହୁଏ। ଗୋଟେ ମାନେ କି ମଠ ଗୋଟେ ପୁରୀରେ ଅଛି ସେଇଠି ତିଆରି ହୁଏ। ସେଇଟା ତିଆରିବର୍ଷକୁ ଥରେ ସ୍ଵୟଂ ଜଗନ୍ନାଥଙ୍କ ପାଇଁ ଆସେ। ମିନିମମ ନଅ ଦିନି ଆମେ କଣ ମେଡିସିନ ଗୋଟେ ଖାଇଲେ ଆମର କମି ଯାଏ କି? ନଅ ଦିନ ସେ ମେଡିସିନ ଟା ତାଙ୍କରକୁ ବ୍ୟବହାର ମାନେ ଆମକୁ ଯେମିତି ଜର ଥଣ୍ଡା ହେଲେ ରସୁଣ ତେଲ ବସିବାରେ ମାନେ ମେଡିସିନ କମ୍। ମାନେ ମେଡିସିନ, ମେଡିସିନ ମାନେ ବିଭିନ୍ନ ପ୍ରକାର ଦିଅନ୍ତି। ସିଂମ ସ୍ୱୟଂ ଜଗନ୍ନାଥଙ୍କୁ ଏବେ ସେୟା ସେଇ ସେବା ହଉଛି। ସେଇ ସେବା ହଉଛି ଏବେ ସେଇ ସେବା ଅଇିକା ମାନେ ଠାକୁରଙ୍କୁ ହଉଛି। ଠାକୁରଙ୍କୁ ହଉଛି ଯେହେତୁ ମାନେ ଆଜ୍ଞା ଲୋକ କହୁଛନ୍ତି ଯେ, ସ୍ଵୟଂ ଜଗନ୍ନାଥ ତାଙ୍କ ଗାଦିରେ ନାହାନ୍ତି। ଆଉ ଏବେ ଦେହ ମୁଣ୍ଡ ବହୁତ ଖରାପ ହବ, ଆଉ ଅଧିକାଂଶ ଲୋକ ଜାଣିନାହାନ୍ତି ନା କଣ ପାଇଁ କାହିଁକି ଯେତିକିଟା ଜାଣିଛନ୍ତି, ସେତିକିଟା ମାନେ
ଶୁଣନ୍ତୁ ଯେହେତୁ ଜଗନ୍ନାଥ ଭଲ ଥିଲେ, ସେ ତାଙ୍କ ଆସ୍ଥାନରେ ବସିଥିଲେ ସେ ସବୁ ଆମ ମାନଙ୍କୁ ଦେଖୁଥିଲେ, ତ ଆମେ କଣ କଲୁ କଣ ନାଇ ତ ସିଏ ତ ତାଙ୍କର ତ ଦେହ ବି ଠିକ ନାହିଁ ତ ସିଏ ଆମକୁ କେମିତି ଦେଖିବେ, ହଁ ହଁ।
ଗୋଟାଏ ବେଡ଼
ତାଙ୍କର ଯେମିତି ଦେହ ଭଲ ନାହିଁ ସିଏ ଅଛନ୍ତି ତ ତାଙ୍କ ଇଏରେ ଆମ ଘରେ ବି ଏବେ ଦେହ ଭଲ ରହିବନି।
ଆଜ୍ଞା ସିଏ ବା ସୃଷ୍ଟିକର୍ତ୍ତା, ସିଏ ସୃଷ୍ଟି କି ମାନେ ଚଳଉଛନ୍ତି ଯଦି ଆମ ଘରେ, ଆମ ଘରେ ଆମ ବାପା ମା ଯଦି ବାପା କାମକୁ ନ କରି ଆମ ଘରଟା କି ଚଳିବ? ସିଏ ବା ଗ ସବୁ କିଛି ମାନେ ସିଏ ଯଦି ବନ୍ଦ ହେଇଯିବ, ଆମ ପାଟି ବି ମାନେ ଖାଦ୍ୟ ଆମ ପାଟିକି ଯିବନି ଆଉ! ଆଉ ମାନେ ସିଏ ଯେ ଆମ ଘରର ମୁଖ୍ୟ, ଏମଂ ସ୍ଵୟଂ ଜଗନ୍ନାଥ ବି ସେମିତି ଆମ ଘରର ମୁଖ୍ୟ। ଆଉ!
ହଁ!
ସେମିତି କଥା ଅଁ ସ୍ୱୟଂ ଜଗନ୍ନାଥ ଶୋଇଛନ୍ତି ବୋଲି ଦେହ ମୁଣ୍ଡ
ହଁ, ମୁଁ ଆଜି ଦେଖ ତମକୁ କହୁଛି, ହଁ ଭାଗବତ ବିଷୟରେ କିଛି ତମେ କହୁଛି, ଆମର ଓଡିଆ ଭାଗବତ ଶ୍ରୀମଦ୍ ଭାଗବତ ଜାଣିଥିବେ ଆପଣଙ୍କ ଘରେ ଭାଗବତ ଥିବ, ଆପଣ ବି ପଢୁ ହଁ, ଓଡିଶାର ସାଂସ୍କୃତିକ ଆଧ୍ୟାତ୍ମିକ ଏବଂ ସାହିତ୍ୟ ଯୁ କେ ର ସ ସେ ଗୋଟେ ଜିନିଷ ଏହାକୁ ଅତିବଡି ଜଗନ୍ନାଥ ଦାସ ଷୋଳଶହ ଶତାବ୍ଦୀରେ ରଚନା କରିଥିଲେ, ଏକମତକୁ। ସଂସ୍କୃତ ଭାଗବତରେ ସରଳ ଏବଂ ସୁନ୍ଦର ଓଡିଆ ରୂପାନ୍ତର ଓଡିଶାର ପ୍ରତ୍ୟେକଟି ଘରେ ଘରେ ପୂଜା ପାଇ ଏଇ ଭାଗବତ କୁ ଆମେ ସକାଳ ଟାଇମ ପାଣି ଦଉଚେ, ଫୁଲ ଦଉଚେ ଯେ ଭାଗବତ ଆମ କିଛି ବି ହଉ ଗୋଟେ ପୃଷ୍ଠା ହେଉ ଆମେ ପଢୁଛେ, ଯୋଉଟା କି ଆମ ଘରର ଶାନ୍ତି ପାଇଁ।
ଆଜ୍ଞା।
ଆମର ରଚୟିତା ଏବଂ ଇତିହାସ ଅତି ବଡ଼ି ଜ ଗନ୍ନାଥ ଦାସ ସେ ଓଡିଆ ସାହିତ୍ୟର ପଞ୍ଚ ଶଖାଙ୍କ ମଧ୍ୟରୁ ଜଣେ ଥିଲେ, ତାଙ୍କର ଗ ଚିର ଭକ୍ତିଭାବ ଦେଖି ଶ୍ରୀ ଚୈତନ୍ୟ ମହାପ୍ରଭୁ ତାଙ୍କୁ ଅତିବଡି ଠାରୁ ବଡ ଭକ୍ତି ଆଖ୍ୟା ଦେଇଥିଲେ, ସେ ଯୋଉ ତାଙ୍କର ଗଭୀର ଭକ୍ତି ଭାବ ଦେଖିଥିଲେ ପଞ୍ଚଶଖାଙ୍କ ମଧ୍ୟରୁ ଜଣେ ଥିଲେ, ତାଙ୍କର ଗଭୀର ଅତି ଭକ୍ତି ଭାବ ଦେଖିଥିଲେ, ଶ୍ରୀ ଚୈତନ୍ୟ ମହାପ୍ରଭୁ ତାଙ୍କୁ ଅତି ବଡି ସବୁ ଠାରୁ ବଡ ଭକ୍ତ ବୋଲି ଆଖ୍ୟା ଦେଇଥିଲେ, ଭାଗବତ ଜନ୍ମ ବିଶ୍ଵାସ ବିଶ୍ଵାସ କରାଯାଏ ଯେ ଭାଦ୍ରବ ପୂର୍ଣ୍ଣିମା ହଉଛି ଭାଗବତର ଜନ୍ମ। ଦିନ ସେ ଏହି ପବିତ୍ର ଗ୍ରନ୍ଥରୁ ରଚନା ଆରମ୍ଭ କରିଥିଲେ, ସେଥିପାଇଁ ସେଟା ଭାଗବତ ର ଜନ୍ମ ହୋଇଥିଲା। ଆମର ଜାଣିଥିବେ ର ଚନା ଶୈଳୀ ଯୋଉ ନବାକ୍ଷରିବୃତ ଗୁଚରୀ ଭାଗବତର ପ୍ରତ୍ୟେକ ପଦ ନଅଟି ଅକ୍ଷର ବିଶିଷ୍ଟ ଆମର ଭାଗବତ ଯେତେକ ଥାଏ ସବୁ ନଅଟି ଅକ୍ଷର ବିଶିଷ୍ଟ ଏହି ସରଳ ଛନ୍ଦ ଯୋଗୁଏହା ସହଜରେ ଗାନ କରାଯାଇପାରେ ଏବଂ ମନେ ବି ର ଏଇ ଯୋଉ ସରଳ ଛନ୍ଦ ପାଇଁ ଆମେ କଣ ଯେତେବେଳେ ବି ଭାଗବତ ପଢୁଚେ ଆମର ମନେବି ରହିଥାଏ।
ଆଜ୍ଞା।
ବାରଟି ସ୍କଧ ସଂସ୍କୃତ ମହାପୁରାଣ କରି ଓଡିଆ ଭା ବାରଟି ସ୍କନ୍ଦ ବା ଭାଗରେ ବିଭକ୍ତ।
ଆଜ୍ଞା।
ଅନ୍ୟ ତେରସତ ତେରଶହ ସ୍କନ୍ଦ ମଧ୍ୟରେ । ତାର ମାନବିକ ଏହି ଗ୍ରନ୍ଥ କୁ ଓଡ଼ିଆ ଭାଷାକୁ ଏକ ସ୍ଥାୟୀର ମୂଳ ରୁପରେ
ଆଜ୍ଞା।
ତାକୁ ଦେଇଚନ୍ତି ଭାଗଙ୍କ ସଙ୍ଗୀତ। ପୂର୍ବକାଳେ ଓଡ଼ିଶାରେ ପ୍ରତି ଗାଁରେ
ହେବକି ଗୋଟେ ଛୋଟ ଶିକା ଶିକାର ସେଠାରେ ସନ୍ଧ୍ୟା ସମୟରେ ଗ୍ରାମବାସୀ ଏକାଠି ହୋଇ ଭାଗବତ ଶୁଣୁଥାଆନ୍ତି। ଶିକ୍ଷା ବିପଦ ସମାଧାନ ଏବଂ ଶିକ୍ଷା ପ୍ରସାରଣ କେନ୍ଦ୍ର କେବେ ହେଇଥିଲା? ତ ଆମେ ବି ଆମ ଗାଁରେ ଦେଖିଚୁ ଗୋଟେ ଭାଗବତ ଟୁଙ୍ଗି ଥାଏ ସେଇଠି ଆମ ହଁ ଆମଘରେ ପାଖେ ବି ଭାଗବତ ଟୁଙ୍ଗିଅଛି।
ଅଛି ଏବେ ବି ନୂଆ ବହି ଗୋଟେ ଆମର ଏଠି ରାମାୟଣ ହୁଏ ବୋଲି ନୂଆ ବହି ଗୋଟେ ଏବେ ତିଆରି ହୋଉଚି ମାନେ ମହିଷା କଣ ବଧନା କଣ ଏମିତି ଗୋଟେ ମାନେ ବହି ମାନେ ନୂଆ ବହିଟେ କିଏ ଆମ ଗାଁରେ ଅନିଷ୍ଟ ଗୋଟେ ହୁଏ ରାମନୀଳା ମାନେ ନୂଆ ବହି ଶିଖୁଛନ୍ତି ନୂଆ ଏବେ କୋଉ ଦିନ କରିବେ କହିପାରିବିନି ମାନେ ଆମ ଗାଁରେ ବି ସେମିତି
ହଁ ଆମର ବି ଏଇଠି ପ୍ରତିଟି ଗାଁରେ ଭାଗବତ ଟୁଙ୍ଗି ମାନେ ପୂର୍ବ କାଳରୁ ଏବେ ଯାଏ ବି ସେ ଗୋଟେ ଛୋଟ ଗୃହ ରହିଥାଏ ଗ୍ରାମବାସୀ ମାନେ ସେଇଠାରେ ସନ୍ ନ୍ଧ୍ୟା ସମୟରେ ଯାଆନ୍ତି ସେଠି କିଏ କିଏ ରାମାୟଣ ଯୋ ସରି କିଏ ଭାଗବତ ଗାଏ କିଏ ଭାଗବତ ଶୁଣେ ଏମିତି ସବୁ ହୁଏ। ତ ଜୀବନ ଦର୍ଶନ ଭାଗବତ କେବଳ ଧର୍ମଗ୍ରନ୍ଥ ନୁହେଁ ବରଂ ଏହା ମାନବ ଜୀବ ମାନଙ୍କୁ ସରଳ ଏବଂ ନୈତିକ ଶୃଙ୍ଖଳ ଶୃଙ୍ଖଳା କରିବାରେ ବି ସାହାଯ୍ୟ କରେ ଶ୍ରେଷ୍ଠ ମାର୍ଗ ଦର୍ଶିକା। ଭାଗବତ ନର୍ମାଲି ଗୋଟେ ଧର୍ମ ଗ୍ରନ୍ଥ ଆମେ କହିବା ସେଇଟା ନୁହେଁ ସିଏ ଆମ ମାନ ମଣିଷ ଜୀବନରେ ସରଳ ଏବଂ ନୈତିକ ଆମ ଜୀବନରେ କେମିତି ଆମେ ଶୃଙ୍ଖ ଙ୍ଖଳ ରହିବା ସେଇ ସବୁରେ ବି ଏକ ଶ୍ରେଷ୍ଠ ମାର୍ଗଦର୍ଶିକା।
ଆଜ୍ଞା ଆଜ୍ଞା।
ତାପରେ ଭାଗବତର କିଛି ଅମୂଲ୍ୟ ପଦ ଜାଣିଥିବେ ଓଡ଼ିଆ ଭାଗବତର ଅନେକ ପଦ ଆଜି ଓଡ଼ିଶାରେ ଲୋକଙ୍କର ପ୍ରଭାବ ସଦୃଶ ବେବହାର ହୁଏ। ଭାଗବତରେ ଅନେକ ପ୍ରକାରର କଥା ଭାଷା ଆଜି ଓଡିଶାର ଲୋକ ଲୋକ ମାନଙ୍କ ପ୍ର ବାହ ସଦୃଶ ହୋଇପାରେ ତ ଭାଗବତ ଉତ୍ତମ ସଙ୍ଗେ ସଙ୍ଗେ ଯାହାର ସେ କରି ଉତ୍ତମ ବିଚାର, ଭାଗବତରେ ଅଛି କଣ ଉତ୍ତମ ସଙ୍ଗେ ସଂଘ ଯାହାର ସେକରେ ଉତ୍ତମ ବିଚାର। ତାପରେ ଆଉ ଗୋଟେ ଅଛି ବର୍ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ହିଁ ମରି। ତ ତାଙ୍କର ବହୁତ କିଛି ଏମିତି ରହିଛି, ମୋର ଏଇ ଦିଟା ମନେ ଥିଲା ମୁଁ କହିଲି। ତାପରେ ଆଉ ଗୋଟେ ଅଛି ଏ ଏହାର ମର୍ତ୍ୟ ମଣ୍ଡଳ ଦେହବହିି ଦେବତା ହେଲେ ହିଁ ମରଇ ଏହାର ଅ ଅର୍ଥ କଣ ପୃଥିବୀର ଜନ୍ମ ନେଇଥିବା ଦିନେ ନା ଦିନେ ମୃତ୍ୟୁ ନିଶ୍ଚିନ୍ତ। ସେ ଦେବତା ହୁଅନ୍ତୁ କିମ୍ବା ମାନବ, ଜନ୍ମ ନେଇଛ ମାନେ ମରିବ।
ଦିନେ ନା ଦିନେ ମରିବ।
ଦିନେ ନା ଦିନେ ମରିବୁ ସେଇ ମଣିଷ ହୁଅନ୍ତୁ ତ ଦେବତା ହଅନ୍ତୁ, ଏମିତି ସବୁ
କୁହନ୍ତି ଯିଏ ଆଇଛନ୍ତି ଦିନେ ନା ଦିନେ ସି ମରିବେ, କେହି ଏଠି ବଞ୍ଚି କି ରହିନାହାନ୍ତି ନା ରହିବେନି।
ହଁ ଏମିତି ଭାଗବତରେ ବହୁତ କିଛି ରହିଛି। ତ ଆମେ ବି ମୁଁ ବି ଆମ ଘରେ ଭାଗବତ ଅଛି ମୁଁ ବି ପଢ଼େ ମୁଁ ବହୁତ କିଛି ଶିଖିଛି, ମୁଁ ବି ଆଜି କହିଲି ଯେତିକି ବି ଜାଣିଥିଲି ମୁଁ ଆଜି ଏଇଠି ତମକୁ କହିଲି ତମେ ଜାଣିଥିବ। ଆପଣ ବି ସବୁବେଳେ ଏମିତି ଭାଗବତ କିଛି କିଛି ପଢନ୍ତୁ, କିଛି କିଛି ଶିଖନ୍ତୁ। ଅନ୍ୟ କାହାକୁ ବି ଆଉ ଆଉ ପର ନେଷ୍ଟ ଟାଇମ୍ ଯଦି କେବେ କାହାକୁ କଲ୍ କରିବି ଭାଗବତ ବିଷୟରେ ବି କିଛି କହିବି। ଟା ଆମର ବହୁତ ମାନେ ଜ୍ଞାନ ଜାଣିବା ଦରକାର, ଆମ ଜୀବନରେ।
ତ ଘରେ ଘରେ ଭାଗବତ ତ ଆଜିକା ଡେଟରେ ଆଉ ଭାଗବତ ପ୍ରାୟ କେହି ପଢ ବି ନାହାନ୍ତି କିନ୍ତୁ ଆମ ଘରେ ମୁଁ ଛୋଟବେଳୁ ଦେଖି ଆସିଛି ଆମ ଘରେ ଭାଗବତ ପଢା ହୁଏ। ଆମେ ସଖାଳ ଟାଇମ୍ ଠାକୁର ପୂଜା ହେଲା ବେଳେ ଭାଗବତ ବହିକି ଫୁଲ ପାଣି ଛିଞ୍ଚିକି ତାକୁ ପୂଜା କରୁ।
ତ ମୁଁ ସେଇଠି ପଢିଥିଲି ବୋଲି ହୁଏତ ଆଜି କିଛି କହିପାଇଲିି, ଯଦି ନ ପଢି ଥାନ୍ତି ମୁଁ ତମକୁ କିଛି କହିପାରିିନଥାନ୍ତି। ତ ମୁଁ ଆହୁରି ଆଗକୁ ପଢିମି ଶୁଣନ୍ତୁ ମୁଁ ଆଗକୁ ଆହୁରି ପଢିବି ଆହୁରି ଜାଣିବି ଆପଣଙ୍କୁ କଲ କରି ଆହୁରି ବି କହିବି ଆଗକୁ ସବୁ କଣ ହଉଛି। ମୁଁ ସେସବୁ କହିବି ଆପଣଙ୍କୁ। ଆପଣ ଭାଗବତ ପଡନ୍ତିନି